ହାଲୋ, ନମସ୍କାର।
ନମସ୍କାର, ଆଉ ତମେ ଶୋଇକି ଉଠିଲଣି?
ଜୟ ଶ୍ରୀ ରାମ।
ଜୟ ଶ୍ରୀ ରାମ, ତମେ ଶୋଇକି ଉଠିଲଣି?
ନାଇଁ, ଶୋଇନାହିଁ ଖାଇକି ଠିକି ଟିକେ ବସିଛି, ଏବେ ଆପଣଙ୍କ ସହିତ କଥା ହଉଛି ଆଉ। ଆଉ, ଆପଣ କଣ କରୁଛନ୍ତି?
ମୁଁ ଏବେ ଜଷ୍ଟ ଟିକେ ଶୋଇ ଥିଲି ଆଉ ତାପରେ ତମେ କଲ ଆଉ କଥା ହଉଛି ଆଉ।
ହଁ, ହୋ ଆଉ କଣ ଖାଇଲେ?
ମୁଁ ଖାଇଲି ଭାତ, ଡାଲି, ଆଳୁ ଭର୍ତ୍ତା। ଆଉ, ପଞ୍ଚନାରୀ ଫୁଲ ତରକାରୀ। ଭଜା ଭଜା।
ବଢିଆ ଆଉ।
ତମେ କଣ ଖାଇଛ?
ମୁଁ ଖାଇଛି ଭାତ ଆଉ ମାଛ ତରକାରୀ। ଆଉ ହଉଛି ସାଲାଟ।
କଣ ଇଂଲିଶ ମାଛ?
ନାଇଁ ରୋହି ପୁରା ପିଓର ରୋହି ମାଛ ଟା। ଦେଶୀ ରୋହିଟା।
ଦୋଇରେ ବହୁତ କଣ୍ଟା ଥାଏ ରଈ ମାଛରେ ବହୁତ କଣ୍ଟା ଥାଏ ନା ଇଲିଶ ମାଛ ବହୁତ କଣ୍ଟା ଥାଏ।
ଇଲିଶି ମାଛଆର ବହୁତ କଣ୍ଟା।
ରୋହି ରେ?
ରୋହିରେ ଟିକେ ତା ଠାରୁ କମ ଆଉ ସବୁଠାରୁ କଣ୍ଟା କମ୍ ଥିବା ମାଛ ହଉଛି ଆମର କଣ କହିଲେ ଏଇଟା ଆମର ଯୋଉ ଜାଣିଛନ୍ତି ରୂପଚାନ୍ଦି ରୁପଚାନ୍ଦି?
ଆଜ୍ଞା, ଆଜ୍ଞା, ଜାଣିଛି। ମୁଁ ମାଛ ଭିତରେ ମତେ ଭଲ ଲାଗେ, ଭାକୁର ହୁଁ ମତେ ମାଛ ଭିତରେ ଭଲ ଲାଗେ, ଭାକୁର
ଭାକୁର ମାଛ ଭଲ ଲାଗେ। କୋଉ ମାଛର ସବୁଠାରୁ, କଉ ମାଛର ସବୁଠାରୁ ବଡ ମୁଣ୍ଡ?
କେଜାଣି ମୁଁ ଜାଣିନି, କଉ ମାଛର ବ
ଆପଣ ଖାଉଛନ୍ତି ସେଇ ମାଛ ଟା ଆପଣଙ୍କର ଭଲ ସବୁଠାରୁ ପ୍ରିୟ ମାଛ ସେଇଟା, ଆପଣ ଜାଣିନାହାନ୍ତି?
ମୁଁ ଖାଏ ମୁଁ ଜାଣିନି, ସେଇଟା ସବୁଠାରୁ ବଡ ମୁଣ୍ଡ ତାର ବୋଲି ମୁଁ ବୋଲିିଲି ଆଉ କୋଉ ମଛର ବଡ ମୁଣ୍ଡ।
ଭାକୁର ମାଛର ମୁଣ୍ଡ ବଡ। ଆପଣ ଦେଖିବା କିଛି ବା କିଛିଟା ଦେଶୀ ମାଛର ନାଁ କହିଲ?
ଦେଶୀ ମାଛ, ଏଇଯୋଉ ଦେଶୀ ମାଛ -ବାଲିିକିଣା ଆଉ ପୋହଳା।
ହଁ
ଆଉ କଣ ତ କହ?
ମୁଁ କହୁଛି ଶୁଣ -ତମେ କହିପାରୁ ନା ମୁଁ କେତେ ନାଁ କହିବି, ବାଲିକିରା ପୋହଳା, ରୋହି ଆଉ ହଉଛି ଆମର, ଶେଉଳ, ବାଳିଆ, କଣ୍ଟ ପଟିଆ, ମାଗୁର, ସିଙ୍ଗି ଆଉ ତୋ ତୋଡ଼ି ଆଉ ହଉଛି ଆମର- ଆଉ କଉ ମାଛ।
ତମେ ଜାଣିଛ, କୋଉ ମାଛ ଗଛ, କୋଉ ମାଛ ପା।
ସି ବି ଗଛ ଚଢିଯାଏ। ଆଉ ଗଡ଼ିଶ
ତମେ ଆଙ୍କ ଭିତରୁ କୋଉ ମାଛ ଟା ବେଶୀ ଖାଅ, ଦେଶୀ ମାଛ ଭିତ
ମୁଁ ସବୁ ମାଛ ଖାଏ, କେବଳ ତୋଡ଼ିକୁ ଛାଡ଼ିକି
ତୁମି ତାହଲେ ପୁରା, ନିରା ଯଉ ଆମିଶ
ହଁ ଆମିଷ ଖାଏ, ନିରାମିଷ ଖାଏ, ସବୁ ଖାଏ ଆପଣ ବୋଧେ ନିରାମିଷ ଟା ଖାଆନ୍ତି ବେଶୀ
ମୁଁ ଟିକେ ନିରାମଷଟା ବେଶି ଖାଏ।
ଆଉ ଆପଣ? କ ବାଡିରେ କି କି ଗଛ ସବୁ ଅଛି?
ମୋ ବାଡିରେ ସେମିତି କିଛି ଗଛ ନାହିଁ, ଗୋଟେ ପିଜୁଳି ଗଛ ଅଛି ଖାଲି। ଆଉ କିଛି ଯେମିତି ଗଛ ନାହିଁ, ଆମ ବାଡିରେ ତମ ବାଡିରେ ସବୁ କି କି ଗଛ ଅଛି?
ଆମ ବାଡିରେ କଦଳୀ ଗଛ ଅଛି ଆମ୍ବ ଗଛ ଶହେ ଆଠଟା ଲଗାଯାଇଛି, ପିଜୁଳି ଗଛ ଅଛି। ହଁ ପିଜୁଳି ଗଛ ଅଛି, ଅମୃତଭଣ୍ଡା ଅଛି। ଆଉ ଆମର ଆକାଶିଆ ଗଛ ଅଛି, ବେଲ ଗଛ ଅଛି, ଲିଚି ଗଛ ଅଛି, ପଣସ ଗଛ ଗଛ ଅଛି ଆଉ ଆମର ନଡିଆ ଗଛ ଅଛି। ବହୁତ ଭେରାଇଟି ଗଛ ଅଛି। ଫୁଲ ଗଛ ପ୍ରବଳ ବି ଅଛି।
ତମ ପିଜୁଳି ହେଲେ ମତେ ଖାଇବାକୁ ଦବ ନା?
ହଁ ପଠେଇବି ଆପଣଙ୍କ ପାଇଁ, ବସରେ ପଠେଇବି ଆଉ
ହଉ।
ଆପଣଙ୍କୁ ଟ୍ରେନ ରେ ଯିବାକୁ ଭଲ ଲାଗେ! ନା ବସ ରେ ଯିବାକୁ ଭଲ ଲାଗେ?
ମତେ ଏଇ ଯୋଉ ଟ୍ରେନ ରେଳ ଗାଡିରେ ଯିବାକୁ ବହୁତ ଭଲ ଲାଗେ କିନ୍ତୁ ରେଲାଗାଡ଼ିରେ ଯିବା ବହୁତ ବଢିଆ ଲାଗେ।
ଆଉ ଆପଣଙ୍କ ଘର ପାଖରୁ ରେଳ ଯାଉଛି କେତେ ଦୂରରେ?
ଆମ ଘରୁ ରେଳ ଦଶ କିଲୋମିଟର କି ପନ୍ଦର କିଲୋମିଟର ଦୂର ହଉ।
ଆମ ବାରି ପଛ ଘର ଦେଇକି ଯାଇଛି ରେଳ ଲାଇନ।
ନା ଆମ ଘର ପାଖରେ ଟିକେ ଦେଳ ସୁବିଧା ଟା ନାଇ।
ଆମର ରେଳ ଧାରଣା ଟା ପାଖରେ ପୁରା।
ତମ ଘର ପାଖରେ ବୋଧେ ରେଳ ସୁବିଧା ଟା ଭଲ!
ହଁ ଆମର ପୁରା ପାଖରେ ଆମର ଛଅ କିଲୋମିଟରରେ ଗୋଟେ ଷ୍ଟେସନ ଆଉ ଗୋଟେ ଦଶ କିଲୋମିଟର ପାଖରେ ଆଉ ଗୋଟେ ଷ୍ଟେସନ, ଦିଟା ଷ୍ଟେସନ ଆମ ଘର ପାଖରୁ ପାଖ।
ହୁ ହୁ।
ଯୋଉଟା ଦଶ ଯୋଉଟା ଦଶ କିଲୋମିଟର ପାଖରେ ଯୋଉଟା ସେଠି ସବୁ ଟ୍ରେନ୍ରୁ ଏକ୍ସପ୍ରେସ୍ କତରୁ ଆରମ୍ଭ କରିକି ସବୁ ଆଉ ଆମର ଯୋଉଟା ଛୋଟଟା ମାନେ ଛୋଟିଆ ଷ୍ଟେସନ ଟା ସେଇଠି ଯୋଉ ପାସେଞ୍ଜର ର ଟ୍ରେନ ଗୁଡ଼ା ରୁହେ, ସେଇଟା ଜୋରେଳ ରୁହେ ସେଇଠି ଆମର ଛଅ କିଲୋମିଟର।
ଆଉ ଆଉ କିଛି ଆପଣଙ୍କ
ଆଉ କଣ କହୁଛି ଆପଣ ଏ ପୋକଆଡେ ଆଜି ଖରା ହଉଛି, ଖରା ହଉନି।
ହଁ ମାନ ଖରା ଅ ଦଶଟ ର ଖରା ଯୋରି ହେଲା କିନ୍ତୁ ସକାଳୁ ଖରା ଟୋଟାଲ କାଉଁଳିଆ ପାଗ କରିଥିଲା ତାପରେ ଦଶଟାରୁ ଯୋଉରିଆଜି ଖରା ଦେଇଛି।
ଆଜ୍ ଗୁଳିୁ ଗୁଳି ହଉଛି ଟିକେ ଅଧିକ।
ହଁ ଗୁଳୁ ଗୁଳି ଆଉ ତୁମ ପ୍ରିୟ ସାଙ୍ଗ ବିଷୟରେ କିଛି କହିପାରିବ?
ହଁ କହିପାରିବି। ମୋ ତ ସ୍କୁଲ ବେଳେ ଜଣେ ଭଲ ସାଙ୍ଗ ଥିଲା ସ୍କୁଲ ବେଳେ ତା ସହିତ ଭଲ ବି ଥିଲା ସେ ମୋର କଣ ହେଇଛି ନା ଦିନେ, ହଉଛି ମାନେ ଜଣେ ମୋ ବେଞ୍ଚ ରେ ବସିଥିଲା ବେଳେ ଚେୟାରରେ ମୋ ପଛରେ ଜଣେ ଚୁଇଁଙ୍ଗମ୍ ଲଗେଇ ଦେଇଥିଲା ସିଏ ହଉଛି ମୋର ଛାଡିଲାନି, ତାଙ୍କ ଘରକୁ ନେଇକି ମତେ ପୁରା ପ୍ୟାଣ୍ଟ ଗୋଟେ ଦେଲା ଆଉ ଗୋଟେ ପଣ୍ଟ ମୁଁ ପିନ୍ଧିକି ସ୍କୁଲ ଆସିଲି ସ୍କୁଲ ଆସିଲି, ପରେ ପରେ ପୁଣି ଏ ପଶିକି ଇଏ କଲି ତାପରେ ସେ ପିଲା ଟା ଯିଏ ମୋର ଲଗେଇଥିଲା, ତାକୁ ଖୋଜିଲା ଖୋଜିକି ଧ ରିକି, ତାକୁ ପୁଣି ମାନେ ସାରଙ୍କ ଦି ନେଇଗଲା ସାର୍ ତାକୁ ଦଣ୍ଡ ଦେଲେ, ସି ତାର ଆ ହଉଛି ଯୋଉ ଅଧ ଚିଆରି ହେଇକି ବସନ୍ତିନି ହ୍ୟାଲୋ ଚିଆରି ହେଇକି ଯୋଉ ବସନ୍ତି ସେ ଚିଆରି ହେଇକି ବସିଥିଲା ଆହୁରେ ସେ ମୋ ମତେ କିଏ, ଯଦି କଣ କିଏ କହିଦିଏ ତାହେଲେ ସଏ ପୁରା ସବୁ ସାରିଦବ।
ତାହେଲେ ତମେ ବହୁତ ଭଲ ସାଙ୍ଗଟି ପାଇଛ।
ହଁ ସ୍କୁଲ ବେଳେ ବହୁତ ଭଲ, ତାର ମୋର ମୁଁ ତାହା ନହିଁ କି ସ ସବୁବେଳେ ଖଟା ପ୍ରେମ ମୁଁ ପା ତା ନାକି ଖଟାକୋଳି ମୁଁ ନେଇକି ଯାଏ ବେଗେରେ ପୁରେଇକି। କହିଥିବ ମୋ ନାକି ତୁ ଆଚାର ଆଣିବୁ। ମୁଁ ଆଚାର ଖାଇବି? ଆ ନେଇକି ମୁଁ ଦିନେ ନେଇଥିନି କୋଳି ଖଟା। ଆଉ ଦିନେ ନେଇ ଦିନେ ଅଦା ଗ ଖଟା ଆଉ ଦିନ ନେଇଥିବି ଆମ୍ବ ଆଚାର। ଏଇଭଳିଆ ସବୁ ଆଉ ସ୍କୁଲ ଲୁ ଲାଇରେ ତାର ମୋର ଗୋଟେ ମାନେ ପାଟନର ହେ ଯାଉ ଇଏ ଖେଳିବା ପାଇଁ ଯୋଉ କାଚ ଗୁଲି ନୁହଁ।
ହଁ ହଁ।
କାଚ ଗୁଲି ତାର ମୋର ବହୁତ ଖେଳୁ ମାନେ ହେଇକି ସାଙ୍ଗ ହେଇକି। ସିଏ ମୋର ତାର ପାଇଆ ହେଇଯିବୁ। ଆଉ ଦି ଜଣଙ୍କୁ ଡାକି ଆଣିମୁ ଖେଳିକି ବହୁତ ଇଏ କରିଛୁ ଆଉ। କାଚଗୁଲି ଖେଳୁ ସେଠି ବହୁତ ମଜା ଲାଗେ। ତାପରେ କୁ ହଉ ଚି ବନ୍ଧୁତ୍ୱ ମଣିଷ ଜୀବନର ଏକ ମୂଲ୍ୟବାନ ସମ୍ପଦ ଜାଣିଚ?
ଆଜ୍ଞା।
ଜାଣିଛ ବି ଜାଣିନା।
ହଁ ବନ୍ଧୁ ଜୀବନର ମୂଲ୍ୟବାନ ଅଂଶ।
ମୋର ତ ଅନେକ ବନ୍ଧୁ ଅଛନ୍ତି। କିନ୍ତୁ ଉଁ ସେମାନଙ୍କ ମଧ୍ୟରୁ ସଞ୍ଜୟ ବୋଲି ଜଣେ ପ୍ରିୟ ବନ୍ଧୁ ଆଜି ସେମ ସେମ ସେ ମୋ ସହିତ ସ୍କୁଲରେ ତ ପଢିନି। କିନ୍ତୁ ସେ ମୋ ଲାଇଫ କୁ ହଉଛି କଲେଜ ଲାଇଫ ରେ ଆସିଥିଲା। କିନ୍ତୁ ସତ୍ୟବାଦୀ ଏବଂ ପରିଶ୍ରମୀ ଭୋହୁତ। ଜାଣିଛ କି ନାଇଁ। ମୁଁ ତ ବହୁତ ସାଙ୍ଗ କରିଚି ମୋର ବେ ମାନେ ସେ ସବୁବେଳେ ଶିକ୍ଷକ ମାନଙ୍କୁ ସମ୍ମାନ କରେ। ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସାହା ଯ୍ୟ କରେ। ସେ ସମତ ମାନେ ସମସ୍ତଙ୍କୁ ବହୁତ ଭଲ ପାଏ। ପଢା ଶୁଣାଣିରେ ସେ ଭଲ ଭଲ ଫଳାଫଳରେ କରେ। ଏବଂ ମଧ୍ୟ ସେ ପଢ଼ାରେ ସାହାଯ୍ୟ କରେ ମତେ ବୁଝ ସାହାଯ୍ୟ କରେ। ରେ।
ଆଉ ତମେ କୁଆଡେ ବୁଲିବାକୁ ଯିବ କି?
ନାଇଁ ବୁଲିବାକୁ ନୁହଁ। ହୁଁ। ହଁ।
ଆଉ ତୁମେ ଆରିସା ପିଠାର ତି ପ୍ରସ୍ତୁତ କରାଯାଏ କହିପାରିବ?
ଆରିଷା କାକରା।
ଆଜ୍ଞା।
ଆରର୍ଶା କାକରା କରାଯାଏ। ହଉଛି ଆମର ହଉଚି। କେମିତି କହିଲ ଆଗେ ଚୁନା କୁ ହଉଛି ଚାଉଳକୁ ଭେଦା ହେଇକି ତାକୁ ଚୁନା ଟା ବଟା ହୁଏ। ଯୋଉ ଢିଙ୍କିରେ କୁଟା ହେଇକି ତାକୁ ଗରା ହେଲା ପରେ। ତାକୁ ଆମେ ଗୁଡ ଗୁଡ ଟାକୁ ପାଗ ଧରା ହୁଏ। ମାନେ ପାଗ ମାନେ କଣ ବୁଝିପାରୁଛ ପା ଗୁଡଟାକୁ ପକେଇକି ତାକୁ ହଉଛି ନିଆଁରେ ଆଉଟା ଯାଏ। ଆଉଟେଇଲା ପରେ ତାକୁ ଯେତେବେଳେ ଆମେ ହଉଛି କଣ କରିବା କହିଲ ଆଉଟେଇଲା ବେଳେ। ଆମେ ଦେଖିବା ଯେ ହଉଛି ସେଟା ଠିକ ସେ ହଉଛି କି ନାଇଁ। ଗୁଡଟା ହବ ତାକୁ ତାପରେ ଠୋପେ ଆଣି ପାଣିରେ ପକେଇବା ପାଣିରେ ପକେଇଲା ପରେ ପାଣିରେ ଦେଖା ଗୁଡ଼ ଟା ଠିକଇସେ ସେ ବସିଲାଣି ନା ନାହିଁ। ତାପରେ ହେଲା ପରେ ତାପରେ ଆମେ ତା ଦେହରେ ଚୁନା ପକେଇବା। ଯୋଉଟା ଆମେ ଢିଙ୍କିରେ ଚାଉଳ ଟାକୁ ଅରୁଆ ଚାଉଳ ଟାକୁ କୁ ଇଏ କରିଥିବା ତାକୁ ଜନ୍ତିକି ତା ପାଗ ଧରା ହେଇକି ଇ କରା ହେଇ ସାରିଲ ପରେ ତାପରେ ତାକୁ ଗୋଟେ କଦଳୀ ପତ୍ରରେ ତେଲ ମରା ହେଇକି। ତାକୁ ଚକୁଡିକି ତାପ ଥା ହଉଛି ଚାପିକି ଗୋଲ ଗୋଲ କରାହେଇକି। ତାପରେ ଛଣା ହବ ତେଲ ପକା ହେଇକି କରରେଇରେ ଗରମ କରାଯା
ତାପରେ, ତମେ ତମେ ଯାଇ ଆଜନ୍ସ କି ଚା ପିଠା, ତ ମୁ ବହୁତ ଭଲ ଲାଗେ ଖାଇବାକୁ। ଆରିସା ପିଠା ତମକୁ ଖାଇବା ବହୁତ ଭଲ ଲାଗେ ନା ହୁଁ ହ
ହଁ ମତେ ବହୁତ ଭଲ ଲାଗେ।
ମତେ ବି ଭଲ ଲାଗେ, ଆମର ସେଟା ଦଶହରା ବହୁତ
ଏବେ ମୁଁ କାଟୁଛି, ତୁ କର। ମୁଁ ଏବେ, ଏବେ ମୁଁ କାଟୁଛି। ହଉ ଆପଣଙ୍କ ସହିତ କଥା ହେଇକିବହୁତ ଭଲ ଲାଗିଲା ଏବେ ମୁଁ ଇଏ କଛି ଆପଣ କଲ୍ କରିଵେ।
ହଁ